ହ୍ୟାଲୋ।
ହ୍ୟାଲୋ ଆଜ୍ଞା ମ୍ୟାମ ମ୍ୟାମ ମାନେ ଅ ମାନେ ମୁଁ ବହୁତ ଏବେ ଟିକେ କଷ୍ଟରେ ଅଛି ତ ଆପଣ ଟିକେ ସାହାଯ୍ୟ କର ଦରକାର ଥିଲା।
ଆଚ୍ଛା କି ସାହାଯ୍ୟ କୁହନ୍ତୁ?
ମ୍ୟାମ ମାନେ ମୁଁ ପ୍ରଥମ ଥର ପାଇଁ ମାନେ କୁକୁଡା ଚାଷ କରିଥେନି ଏ ମାନେ ଯେହେତୁ ଆ ମାର୍କେଟ ଟିକେ ନନ୍ ଭେଜ ଆଇଟମ ଟା ମାନେ ଚାଲିଛି ଟିକେ ଡି ଅଁ ଡିମାଣ୍ଡ ର ଅଛି ତ ସେଇଆ ଦେଖିକି ମୁଁ ଟିକେ କୁକୁଡ଼ା ଚାଷ କରିଥିନି ବାକି ଉଁ କିଛି କାମ ପଡିଲା ସେ ପାଇଁ ମତେ ମୋ ମାମୁଁ ଘରକୁ ଯିବାକୁ ପଡିଲା ତ ସେଠି ମୁଁ କିଛି ଦିନ ପା ପାଖାପାଖି ମାସେ ସେଠି ରହିଗନି। ତ ତାପରେ ଏଠି ଆସିବାକୁ ଦେଖିବାକୁ ମାନେ ମୋର ଯେ ଅଧ ଉପରେ କୁକୁଡା ସେମାନେ ମରିଚନ୍ତି ଆଉ ଯେତିକି ବି ଥିଲେ ତାଙ୍କୁ କି ଜଣଙ୍କୁ ବି ରୁଗ ହେଇଯାଇଚି। ତ ତାଙ୍କର ବି ଏବେ ଅବସ୍ଥା ଠିକ୍ ନାହିଁ ଆ ମୁଁ ଯ ଯାଇଥିନି ଆମ ମାମୁଁ ଘରକୁ ମାନେ ଦି ଜଣ ଲୋକକୁ ରଖି ଦେଇ ରଖି ଯାଇଥିଲି କୁକୁଡା ମାନଙ୍କର ଆ ମାନେ ସବୁ ଯତ୍ନ ନେବେ ତାଙ୍କୁ ଦେଖିବେ ଇଏ‌ କରିବେ ସେମାନେ ତ ଭଲ କି ବୋଧେ ଦେଖି ନାହାନ୍ତି ଆଉ ତାଙ୍କୁ ତ ଏବେ ଆ ରୋଗ ହେଇଯାଇଛି ଆଉ ବହୁତ ନୁ କୁକୁଡା ମରି ଚନ୍ତି ତ ଏବେ ମୁଁ କିସ କରିପାରିବି କିଛି ବୁଝିପାରୁନି।
ଦେଖନ୍ତୁ ଆପଣ ଯୋଉ ଲୋକମାନଙ୍କୁ ରଖିଥିଲେ ସେମାନେ ବୋଧେ ଠିକ୍ ଠାକ୍ ସେ ଖାଇବା ଦେଇନାହାନ୍ତି କୁକୁ କୁଡ଼ା ମାନଙ୍କୁ ତ ସେଥିପାଇଁ ବୋଧେ କୁକୁଡ଼ାମାନେ ମରିଯାଇଚନ୍ତି। ଠିକ ସେ ଯତ୍ନ ନେଇନାହାନ୍ତି ତ ଆପଣ ସେ ଯେ କୁକୁଡା ଗୁଡା ଆଣିଥିଲେ ସେଟା ହାଇବ୍ରିଡ କୁକୁଡ଼ା ନା ନର୍ମାଲ କୁକୁଡ଼ା?
ମୁଁ ତ ଫାଷ୍ଟ ଟାଇମ ଯେହେତୁ କରିଛି ମୁଁ ଭାବୁଥିଲି ଯେ ହାଇବ୍ରିଡ କୁକୁଡ଼ା ଆଣିକି ହିଁ କରିବି କାହିଁକି ନା ନର୍ମାଲ ଆଉ ଚାଲୁନି ମାନେ ମାନେ ସେମାନେ ବହୁତ ଶୀଘ୍ର ମରିଯାଉଚନ୍ତି ନହେନେ ତାଙ୍କୁ ରୁଗ ହେଇ ସେ ମୁଁ ନର୍ମାଲ ଆଣିଲି ଦିଏନି ହାଇବ୍ରିଡ ହିଁ ଆଣିଥିନି ତାପରେ ବି ଏମାନେ ଯ ଯେହେତୁ ଯତ୍ନ ନେଲେନି ଆମର ଏତିକା ତା ଲସ୍ ହେଇଛି ତ ମୁଁ ଏବେ କଣ କରିବି।
ତ ଦେଖନ୍ତୁ ଆପଣ ଯଦି ଚାହିଁବେ ତ ସେ ଅଲଗା ଚାଷ ବି କିଛି କରିପାରିବେ। ଆଇଁଷ ଇଏରେ ତ ଆବ୍ ଆପଣ କୁ ଆପଣ ଯଦି ଚାହିଁବେ ତ ଆପଣ ମାଛ ଚାଷ ବି କରିପାରିବେ। ଆପଣ ଯଦି ଚାହିଁବେ ତାହାନେ‌ ଆପଣ ଛେଳି ବି ଆଣିପାରିବେ। କାହିଁକି ନା ଦେଖନ୍ତୁ ଏବେ ଛେଳିର ଡିମାଣ୍ଡ ଟା ବହୁତ ବେଶୀ। ମାର୍କେଟରେ ତ ଏବେ ସେଟା ବହୁତ ଦାମରେ ବି ବିକ୍ରି ହୁଏ। ତ ଆପଣ ଯଦି ଚାହିଁବେ ତ ଆପଣ ଛେଳି ଚାଷଟା ହିଁ ଆପଣଙ୍କ ପାଇଁ ଏବେ ବହୁତ ସୁବିଧା ଆପଣ ସେଇଥିରୁ ଆପଣଙ୍କ ପୁରୁଣା ଷ୍ଟେଟ୍ କୁ ଫେର୍ ଫେରି ପାରିବେ। ଆପଣଙ୍କ ଯେତିକ ଲସ୍ ହେଇଛି ତ ଆପଣ ସେ ସେଇଥିରୁ କ୍ଷତି ପୂରଣ କରିପାରିବେ ବହୁତ ଜଲ୍ଦି ଯଦି ଆପଣ ଛେଳି ଚାଷ କରନ୍ତି। ଯଦି ମାଛ ଚାଷ କରିବେ ତ ଆପଣ ସେଥିରେ ଆପଣଙ୍କୁ କଷ୍ଟ ବି ବହୁତ କରତେ ହବ ଆଉ ଦେଖନ୍ତୁ ଏବେ ଯେହେତୁ ଉଁ ବର୍ଷା ଚାଲିଚି ତ ଆପଣଙ୍କ ମାଛ ଗୁଡା ବି ଠିକ୍ ଠାକ୍ ସେ ବଢ଼େଇ ପାରିବେ। କିନ୍ତୁ ଆପଣଙ୍କୁ ବହୁତ ପରିଶ୍ରମ କରତେ ହେବ। ତ ଆପଣ କୋଉଟା କରିବାକୁ ଚାହୁଁଛନ୍ତି ମାଛ ଚାଷ ନା ଛେଳି ଚାଷ?
ଅ ମୁଁ ମୁଁ ତ ଭାବୁଛି ଯଦି ନୂଆ ଆରମ୍ଭ କରିମି କିଛି ଚାଷର ତ ଭାବୁଛି ଛେଳି ଚାଷଟା କରିବା ମୋ ପାଇଁ ଭଲ ବେପାରି ୟ କାହିଁକି ନା କାହଁକି ନା ମାଛର ବେଶି କିଛି କଷ୍ଟ ନାହିଁ ଆଉ ମାଛ ଚାଷ କରିନେ ଅ ମାନେ ମୋ ଘର ପାଖର ନଦୀ ଅଛି ତ ତ ଯଉଦିନ ଆସିଲା ତ ମୋ ମାଛ ଚାଷ ସବୁ ଭାସି ଚାଲିଥିଲା ତ କିଛି ଲାଭ ତ ଏବେ ଛୁଆଁ ଏବେ ହେଇପାରି ଆହୁରି ଲସ୍ ହେଇଯିବ ଯଦି ଆଗକୁ ଯେହେତୁ ମାନେ ମେଘ କା ଆସିବ ବର୍ଷା ଦିନିଆ ଆସିବ ତ ମୋର ଫେର୍ ଲସ୍ ହେଇଯିବ ମାକ୍ସିମମ୍
ହଁ ଆଜ୍ଞା, ସେଟା ବି ଠିକ୍ କଥା ଆପଣ କହିଛନ୍ତି। କିନ୍ତୁ ଆପଣ ଯଦି ଛେଳି ଚାଷ କରିବେ ତ ଆପଣଙ୍କୁ ଠିକ୍ ଠାକ୍ ରେ ପଇସା ଇନଭେଷ୍ଟ କ କରତେ ହବ ଛେଳି କୁ ଠିକ୍ ଠାକ୍ ରେ ଖାଇତେ ଦେଇତେ ହବ। ତ ଯେତେବେଳେ ସେ ଛେଳି ମାନ ତାଙ୍କର ଯେତେବେଳେ ଅଲଗା ଛେଳି ଗୁଡା ସବୁ ଦେବେ ଯେତେବେଳେ ତାଙ୍କ ଛୁଆ ଜନ୍ମ ହବ ତ ଆପଣଙ୍କର ସେଇଠୁ ପ୍ରଫିଟ୍ଟା ବାହାରିବ ତ ଆପଣ ଯଦି ଆପଣ ଫାଷ୍ଟ ଆଣିବେ, ଆପଣ ଧର ଫାଷ୍ଟ ପାଞ୍ଚଟା ଛେଳି ଆଣି ଲେ ତ ତାଙ୍କୁ ଠିକ୍ ଠାକ୍ ସେ ଯଦି ଆପଣ ଖାଇବା ପିଇବା ଦେଇକି ରଖିବେ ଯଦି ସେମାନଙ୍କର କିଛି ଅସୁବିଧା ନ ହୁଏ ତ ଆପ୍ ସେମାନେ ଯେତେବେଳେ ଛୁଆ ଦେବେ ଫେର୍ ଏମିତି ଗ୍ରୋଥ୍ ହେଇ ହେଇ ଆପଣଙ୍କର ଆପଣ ପୁରୁଣା ଷ୍ଟେଟ୍ କୁ ଆଉଥରେ ଫେରି ପାରିବେ ଆପଣ ଆହୁରି ତାଠୁ ବେଶୀ ବି ଲାଭ କରିପାରିବେ।
ଆଜ୍ଞା।
ତେ ବଜେଟ୍ ଆପଣ ଖର୍ଚ୍ଚ କରିପାରିବେ?
ଅ ବଜେଟ ତ ଏବେ ସାର କିଛି ନାହିଁ ମାନେ ମାନେ ନାହିଁ ମାନେ ମାନେ ପାଖାପାଖି ପଚାଶ ହଜାର ହିଁ ଅଛି ଆଉ ସେତିକି ର ବି ମତେ ଲାଗୁ ଗୁଛି ମୁଁ ଗୋଟେ ହାଇବ୍ରିଡ ଛେଳି କିଣି ପାରିବିନି କାହିଁକି ନା ଯଦି ଗୋଟେ ହାଇ ବ୍ରିଡ୍ ଛେଳି କିଣିବା ପାଇଁ ତ ତିରିଶ ଚାଳିଶ ହଜାର ହିଁ ଲାଗି ଯାଉଛି। ତ ଗୋଟେ ଛେଳି ତ ଆଣିଲେ ହଇ ହେଇପାରିବନି ତ ଆହୁରି ଦରକାର ତ ମୁଁ ଭାବୁଛି କି ଏଠୁ ଲୋନ୍ ଫୋନ ନେମି ନା ଅ ଭାବୁଚି ସରକାର ପାଇଁ ୟା ତରଫରୁ କି ଛେଳି ପାଇଁ ତ କିଛି ନାହିଁ। ସବସିଡ୍ ହେରିକା।
ଆପଣ ଯଦି ଚାହିଁ-ଚାହିଁବେ ତାହେନେ ଆପଣ ଆମ ପାଖରୁ ବି ଲୋନ୍ ନେଇପାରିବେ। ହାଲୋ।
ଆଜ୍ଞା ମୁଁ ମାନେ ଏଇ ଦେଖୁଛି ଆଉ ଯଦି ମୋର ଯଦି କିଛି ପଇସା ବାହାରିଲା ତୋ ମୁଁ କରିମି ନହେନ ମୁଁ ଆପଣଙ୍କ ପାଖରୁ ହିଁ ଲୋନ୍ ନବା ପାଇଁ
ମୁଁ ସେଟା କରୁନି ଯାଅ। ହାଲୋ।
ହୁଁ ହ୍ୟାଲୋ।
ଆଜ୍ଞା କୁହନ୍ତୁ।
ଆ ମୁଁ ମାନେ ଘରୁ ଦେଖମି ଯଦି କିଛି ପଇସା ମୋର ହେଇ ପାରିଲା ତ ଭଲ କଥା ନା ମାନେ ଆପଣଙ୍କ ପାଖରୁ ମୁଁ ନେମି ଆଉ ଲୋନ୍ ଆଉ ଆଉ କିଛି ତ ରାସ୍ତା ତ ନାହିଁ ଆଉ।
ଆଛା ଦେଖନ୍ତୁ ଆମର ଏଠି ବୋହୁତ୍ ଶୁ ମାନେ ସୁବିଧାରେ ଲୋନ ନେଇପାରିବେ। ତ ଆପଣଙ୍କୁ ଇ ଏମ୍ ଆଇ ହିସାବରେ ରିଟର୍ଣ କର୍ତେ ହବ ପଇସା। ତ ଆପଣ ଯେତିକି ବଜେଟ ନେଇଥିବେ ତ ତା କୁ କିଛିଟା ଭଗରେ ଡିଭାଇଡ୍ କରିକି ତ ସେଇ ହିସାବରେ ଆପଣଙ୍କୁ ସେତିକି ସେତିକି ପଇସା ଆମକୁ ମାସକ ମାସ ଦେଇଦିଆ ହବ। ଯଦି ଆପଣ ସେଇ ଛେଳି ଚାଷ ଟା କରିବେ ତାହେଲେ ଆପଣଙ୍କୁ ସେଥିରୁ ଯେ ପ୍ରଫିଟ ଟା ମିଳିବ
ଆଜ୍ଞା ଆସ୍ ସେତା
ହାଲୋ।
ହାଲୋ ହଁ ଆଜ୍ଞା।
ତ ଆପଣ ସେଥିରୁ ପ୍ରଫିଟ୍ ଟା ଯୋଉ ପାଇବେ। ତ ଆମକୁ ସେଥି ଆରାମ ସେ ଆପଣ ଲଣ୍ଟା ସୁଝି ଦେଇ ପାରିବେ।
ଆଜ୍ଞା।
ଯଦି ଆପଣଙ୍କର ରୋନ୍ ଲୋନର ଆବଶ୍ୟକତା ଆପଣଙ୍କ ପାଖରେ ଏବ୍ ବର୍ତ୍ତମାନ୍ ପାଇଁ ବଜେଟ୍ କେତେ ଅଛି?
ମୋର ତ ପାଇଁ ହିଁ ମାନେ ମୁଁ କଣ ମାନେ ସବୁ ଯୋଡି ଯୁଡାକି ହିଁ ବଇଚେ ମାନେ ଯେତିକି ମୋ ପାଖରେ କୁକୁଡାକ ଅଛନ୍ତି ଆଉ ସେତିକି ଯଦି ବିକିଦେମି ଆଉ କିଛି ମିଶେଇକି ପଚାଶ ହଜାର ହିଁ ଅଛି ମୋ ପାଖର।
ତାହେଲେ ଅପଣ ଗୋଟେ କାମ କରୁନାହାନ୍ତି ଆଣ ମାଛ ଚାଷ କରିଦିଅନ୍ତୁ। କିଛିଟା ବିହନ କିଣିବେ। ସେତି ସେତିକ ପଇସାରେ ଆପ୍ ପଣ ବିହନ କିଣିକି ଆଣିପାରିବେ। ତ ଆପଣ ସେ ସେଇଟାକୁ ପକେଇକି ତ ଆରାମ ସେ ଚାଷ କରିପାରିବେ।
ଦେ ଦେଖନ୍ତୁ ମାଛ ଚାଷ ତାଷ କରିବା ପାଇଁ କିଛି ମାନେ ସେଟାରେ ଟିକେ ନଲେଜ ଦରକାର। ଆଉ ମାନେ ପାଣି କୁ ଯାଇକି ସବୁ କାମ କର୍ତେ ହବ ମୁଁ ଯେହେତୁ ମାନେ ମତେ ଟିକେ ଡର ଲାଗେ ତ ମୁଁ ପାଣିକୁ ବେଶି ଯାଏନି ତ ତା ପାଇଁ ଜଣେ ଜଣେ ନୁକକୁବି ରଖିତେ ହବ।
ତେ ହବ ତାହାନେ ଆପଣ ଯଦି ଏକୁଟିଆ ଲୋକ ଅଛନ୍ତି ତାହେଲେ ଆପଣ ଛେଳି ଚାଷ କରିପାରିବେ।
ଆଜ୍ଞା।
ଠିକ ଅଛି ଆପଣଙ୍କର ଯଦି କିଛି ବି ବଜେଟ ଦରକାର ହୁଏ ତ ଆମ ସହ କଣ୍ଟାକ୍ଟ କରିବେ। ଆମେ ଲୋନର ବ୍ୟବସ୍ଥା କରିଦବୁ।
ଆଜ୍ଞା। ଛେଳି ଚାଷ ବି ଯଦି ମୁଁ କରିନି ତଥାପି ମତେ ଲାଭ ପାଇଥିବନି ବର୍ଷେ ଲାଗିଯିବ କାରଣ ଦିଇ ତିନିଟା ଛେଳି ଆଣିିନି ସେମାନେ ଫେର ଛୁଆ ଦେବେ ଫେରେ ସେମାନେ ବଢିବେ।
ଦେଖନ୍ତୁ ସେତିକି କଷ୍ଟ ତ ଆପଣଙ୍କୁ କରି ତେ ହବ ନା କାହିଁକିନା ଆପଣଙ୍କୁ ତ ଫେରେ ଲାଭ ପଇସା ଉଠେଇତ ହବ ନା ଆପଣଙ୍କର ସେ ଯୋଉ ପୁରୁଣା କ୍ଷତିପୂରଣ ହେଇକି ଫେର ଲାଭ ଟେଦାଇନି ତ ଆପଣଙ୍କୁ ଛେଳି ଚାଷ କରି ତେ ହବ ତ ଆପଣଙ୍କ ପାଇଁ ସେଇ ଚାଷ ଟା କରିବା ଟା ହିଁ ସବୁଠୁ ସୁବିଧା ଜନକ ହିଁ ହବ।
ହଁ ସୁବିଧା ଜନକ ତ ହବ ମୁଁ ବୁଝୁଛି ବର୍ଷେ
ବିି ଡିମାଣ୍ଡ ବହୁତ ବେଶୀ।
ଆଜ୍ଞା। ହୁଁ ନା ବୁଝୁଛି ଦାମ ତ ଅଛି ତାର ବାକି ମର ତ ହେଇତେ ବରଶେ ପାଖାପଖି ଲାଗିଜି ନା। ବର୍ଷେ ପାଖା ପାଖି ଯାଏ ମୁଁ ମୋ ଘରକୁ କେବେ ଚଳେଇନି ତ ଲାଗୁଛି ତା ପାଇଁ ଆଉ କିଛି ସାଇଡ ସୁକେଇ ମି।
ଆପଣଙ୍କର ସେଇ ଗୋଟିଏ କୁକୁଡ଼ା ଚାଷ ହଉଥିଲା ନା ଆଉ କିଛି ଦୋକାନ ବି ଥିଲା।
ଅ ମାନେ ଭାଇ ଜଣେ ସେ ଚାକିରୀ କରୁଥିଲେ ବାକି ଏବେ ତ ସେ ଚାକିରି ଛାଡିଛନ୍ତି ତ ଆଉ କିଛି ତ ଏବେ ନାହିଁ ସାଇଟ୍ ଇନିକମ କରିବା ପାଇଁ ତ ଏବେ
ଆପଣ ତା ଫାଷ୍ଟ ଗୋଟେ ଆଁ ଦୋକାନ ଖୋଲନ୍ତୁ।
ଆଜ୍ଞା।
ଗ୍ରୋସରି ସାରୀ ଦୋକାନ କାହିଁକ ସେଇଟା ହିଁ ତ ଏବେ ବେଶୀ ଚାଲୁଛି। ତ ତାର ଡିମାଣ୍ଡଟା ବହୁତ ବେଶୀ। ତ ଗୋସରୀ ଟା କରନ୍ତୁ ଆପଣଙ୍କ ପାଖରେ ଯେତିକି ବଜେଟ ଯେ ପଚାଶ ହଜାର ଅଛି ଯଦି ଆପଣ କହୁଛନ୍ତି ଆପଣ ଫାଷ୍ଟ ସେ ଗ୍ରୋଷରି ଦୋକାନ ଟା ଖୋଲନ୍ତୁ। ତ ସେଥିରୁ ଯାହା ବି ଲାଭ ବାହାରିବ ଆପଣ ଆରାମ ସେ ସେଥିରେ ଛେଳି ଚାଷ କରିପାରିବେ।
ଆଜ୍ଞା ମୁଁ ଛେଳି ଚାଷ ବିଷୟରେ ଆପଣଙ୍କୁ ବୁଝି ବୁଝା କିି ପରେ ଜଣେଇ ପୁଣି
ଆଜ୍ଞା ଠିକ୍ ଅଛି।
ଆଜ୍ଞା।